ହାଲୋ ବନ୍ଧୁ ଜୟ ଜଗନ୍ନାଥ।
ହଁ ବନ୍ଧୁ ଜୟ ଜଗନ୍ନାଥ ଆପଣ ଟିକିଏ କୁହନ୍ତୁ। ଶବ୍ଦର୍ ଜୋର୍ ଶବ୍ଦ କରି।
ଆଜ୍ଞା ଆଜ୍ଞା ଆଉ ମୋ ବଏସ୍ ଆପଣଙ୍କୁ ଶୁଣା ଯାଉଛି ତ?
ହଁ ହଁ ଶୁଣାଯାଉଛି ଶୁଣାଯାଉଛି ଆପଣ ଏମିତି ହିଁ କୁହନ୍ତୁ କୁହନ୍ତୁ ଏବେ କଣ କରୁଛନ୍ତି?
ହଁଁ ଏଠି ମୁଁ ଟିକେ ବସିଥିଲି ଆଉ କାର୍ଯ୍ୟରେ ଲାଗୁଥିଲି। ତାପରେ ଟିକେ ଆପଣଙ୍କ ସହିତ ଟିକେ ବାର୍ତ୍ତାଳାପ କରିଦେଲେ ମନ ଟିକେ ଭଲ ଲାଗିବ। କାର୍ଯ୍ୟ କରି କରି ବହୁତ କ୍ଳାନ୍ତ ଅନୁଭବ କଲିଣି ମୁଁ।
ଠିକ୍ ଅଛି ଠିକ୍ ଅଛି ସେମିତିରେ କିଛି କଥା ନାହିଁ ଆପଣ ଦେଖନ୍ତୁ ଯେ ତେବେଳେ ଖାଲି ହେବେ ଆପଣ ଆପଣଙ୍କ କାମକୁ ପୁନର୍ବାର କରିବେ। ଆଉ କଣ ଖାଇଛନ୍ତି ନା ନାଇଁ?
ହଁ ଏବେ ତ ଭୋଜନ କରିଥିଲି ଭାତ ଡାଲି ଆଉ ଆମର କି ଭଜା ଗୋଟିଏ ହୋଇଥିଲା, ହଁ ଶାଗ ଭଜାଟି ହେଇଥିଲା ଆଉ କଲରା ଆଳୁ ଭଜାଟି। ଆପଣ କଣ ଭୋଜନ କଲେଣି?
ହଁ ହଁ ମୁଁ ତ ହୋଇଗଲାଣି ଦୁଇ ଘଣ୍ଟା। ମୁଁ ଭୋଜନ କରିଥିଲି ଭା ତ ହୋଇଥିଲା ଡାଲି ହୋଇଥିଲା ଆଉ କିଛି ଅନ୍ୟାନ୍ୟ ଭଜା ହୋଇଥିଲା।
ଆଚ୍ଛା ବେସ୍ ଭଲ ଖାଦ୍ୟ ଖାଉଛନ୍ତି ଆପଣ। ଆପଣ ଯେହେତୁ କାର୍ଯ୍ୟ କାମ କରୁଚନ୍ତି ବିଲ କାମ ତ, ଆପଣ ଟିକେ ଖଇବା ଭଲେଇକି ଖାଆନ୍ତୁ ନହେଲେ ଶକ୍ତି ମିଳିବ ନାହିଁ।
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ, ମୁଁ ତ ସେଥିପ୍ରତି ଧ୍ୟାନ ଦଉଛି ଯେମିତି ମୁଁ ଭଲ ଭାବରେ ଖାଦ୍ୟ ଗ୍ରହଣ କରି
ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ ପାଣି ପାଣି ବି ଆବଶ୍ୟକ ପରିମାଣ ପିଅନ୍ତୁ।
ହଁ ହଁ ମୁଁ ସେଥି ପ୍ରତି ଧ୍ୟାନ ଦେଉଛି। ଆପଣ ଯଦି ବ୍ୟାୟାମ କରୁଛନ୍ତି ଆପଣ ବିି ମଧ୍ୟ ଧ୍ୟାନ ଦିଅନ୍ତୁ।
ଆଜ୍ଞା ଆଜ୍ଞା ମୁଁ ତ ବେସ୍ ଧ୍ୟାନ ରଖୁଛି ମୋ ଶରୀରକୁ । ଏପଟେ ସେବେ ସେପଟେ ବର୍ ବର୍ଷା ହଉଛି ବର୍ତ୍ତମାନ?
ହଁ ଏପଟେ ବର୍ଷା ହଉଚି। ଆଉ ବର୍ଷା ତ ଏବେ ଯାଏ ଛାଡ଼ିନି ପୁନର୍ବାର ଖାଲି ହେଇଯାଉଛି। ଆପଣଙ୍କ ସେପଟେ?
ହଁ ଏବେ ପୁନର୍ବାର ପୁଣି ଆରମ୍ଭ ହେଇଯାଇଛି ଏବେ ପୁଣି ଜୋରେ କାଚୁଛି।
ଠିକ୍ ଅଛି ଠିକ୍ ଅଛି ମୁଁ କ କହିଲା ସମୟରେ ଆପଣ ମଝିରେ କୁହନ୍ତିନି, କାରଣ ମୋତେ ଟିକେ ଶୁଣିବାର ଅସୁବିଧା ହେଉଛି ତ।
ଆଜ୍ଞା ଆଜ୍ଞା।
ଆଉ ମୁଁ ଆପଣ ତ ଜାଣିଛନ୍ତି ମୋର ଶ୍ରବଣ ଶକ୍ତି ବି ଟିକେ କମ୍ ଅଛି ତ। ବୁଝିପାରୁଥିବେ।
ଆଜ୍ଞା ଆଜ୍ଞା ମୋର ସ୍ମରଣ ଶକ୍ତି ବି ଟିକେ କମ ଅଛି। କଣ କରିବା ମୁଁ ଅଧିକାଂଶ କଥା ଗୁଡିକୁ ଭୁଲି ଯାଉଛି।
ହଁ ହଁ ଆଉ ଆପଣ ତ ଜାଣିଥିବେ, ମୋ ମେଡ଼ିସିନ ଦୋକାନଟି ଅଳ୍ପ ଦିନରେ ବନ୍ଦ ହୋଇଯିବ।
ହଁ ଆଜ୍ଞା ଆଜ୍ଞା କାହିଁକି କୁହନ୍ତୁ।
କାରଣ ନା ଯେହେତୁ ତମ ଗ୍ରାମ ଏରିଆରେ ଅଛି। ତ ଏଇପଟେ ଆମର ମେଡ଼ିସିନ ଏତେ ଚାଲୁନାହିଁ ଲୋକମାନେ କମ୍ ତ, ମୁଁ ଯେଉଁ ଦୋକାନଟି କରିଥିଲି ତା ଅଳ୍ପ ଦିନରେ ବନ୍ଦ ହେବାକୁ ଯାଉଛି ଆଉ ସେଥିରେ ମୁଁ ନୂତନ ଏକ ଦୋକାନ ଟି ଖୋଲିଦଉଛି, ଯେତେବେଳେ ସେ ଦୋ ଦୋକାନଟି ବନ୍ଦ ହୋଇଯିବ। ତ ମୁଁ ଏକ ସଯାଡ଼ିଆକୁ ଦୋକାନଟି ଖୋଲିଦେଲି ମୋ କାମ ବି ହୋଇଯିବ।
ଆଜ୍ଞା ଆଜ୍ଞା ବେସ୍ ଠିକ କଥା। ଆଜ୍ଞା ଆଜ୍ଞା ନିଶ୍ଚୟ ଖୋଲିଦିଅନ୍ତ ନୂତନ ଦୋକାନ ଟି।
ଆପଣ ଆଉ ଆପଣଙ୍କ ମେଡ଼ିସିନ କଥା କଣ ହେଲା। ଆପଣ ମୋ ଠୁଁ ମେଡ଼ିସିନ ଏକ ନେଇଥାନ୍ତେ କହୁଥିଲେ!
ହଁ ନେବି ବୋଲି କହୁଥିଲି କିନ୍ତୁ ଯେହେତୁ ତ ଆପଣ କାମରେ ଅଛନ୍ତି ଆପଣ ଆସନ୍ତୁ ଆପଣଙ୍କ ସହିତ ଟିକେ ପରାମର୍ଶ କରି ମୁଁ ମେଡିସିନ ଟି ଭଲକି ନେବି ଆଉ।
ନିଶ୍ଚିନ୍ତ ନିଶ୍ଚିନ୍ତ, ମୁଁ ବର୍ତ୍ତମାନ ଦେଖିଲି ଏକ ପାର ଛୁଆଟି ମୋ ସାମ୍ନାରେ ଗଳି ପଡ଼ିଲା। ଆଉ ମୋ କବାଟ ସାମ୍ନାରେ ଠିଆ ହୋଇ ମୋତେ ଅନାଇଛି।
ଆଜ୍ଞା ଆଜ୍ଞା ତଥାପି ଆପଣ ଯେହେତୁ ଗ୍ରାମରେ ଅଛନ୍ତି ଗ୍ରାମର ପରିବେଶ ତ ଏ ଓ ଏଇ ସମୟରେ ତ ବହୁତ ଆନନ୍ଦମୟ ଲାଗୁଥିବ, ଚାରିଆଡେ ଯେ ସବୁଜରେ ଭରି ହୋଇଯାଇଥିବ ୱାଃ ଶାନ୍ତି ଲାଗୁଥିବ ଆପଣଙ୍କୁ ନିଶ୍ଚୟ।
ହଁ ହଁ ସବୁଜରେ ତ ଭର୍ତ୍ତି, ଆଉ ସେ ପାରା ଛୁଆଟି ଓଦା ହେଇକି ଗଳି ପଡ଼ିଲା ମୁଁ ଆପଣଙ୍କୁ ତା ଫୋଟୋ ଚିତ୍ରଟି ନିଶ୍ଚିନ୍ତ ପଠାଇବି।
ଆଜ୍ଞା ଆଜ୍ଞା ନିଶ୍ଚୟ ପଠେଇବେ, ଆଉ ଟିକେ ଗ୍ରାମରେ ବି ମଧ୍ୟ ଟିକେ ପରିବେଶକୁ ମତେ ଭିଡିଓ କରି ଛାଡିଥିଲେ, ମୁଁ ବି ଟିକେ ଦେଖନ୍ତି ମୁଁ ଖୁସି ବି ମଧ୍ୟ ହୁଅନ୍ତି।
ନିଶ୍ଚିନ୍ତ ନିଶ୍ଚିନ୍ତ, ମୁଁ ଏଥିପ୍ରତି ଧ୍ୟାନ ଦେଇକି ଆପଣଙ୍କୁ ନିଶ୍ଚିନ୍ତ ଝାଡ଼ିଦେବି। ଆଉ ଆପଣ ସେଥିପ୍ରତି ଧ୍ୟାନ କରନ୍ତୁନି, ମୁଁ ନିଶ୍ଚିନ୍ତ ଆପଣଙ୍କୁ ଛାଡ଼ିଦେବି।
ଆଜ୍ଞା ଆଜ୍ଞା ଆଉ ପରିବାର ସଦସ୍ୟ ସବୁ ଖାଇବା ପିଇଆ କରିଦେଇଛନ୍ତି?
ହଁ ହଁ ସେ ସବୁ କରିସାରିଲେଣି ଆଉ ବିଶ୍ରାମ ବି ମଧ୍ୟ ନେଉଛନ୍ତି ଆଉ ଆପଣଙ୍କର
ହଁ ଆମର ବି ସେଇ ସବୁ ଖିଆପିଆ କରି ସବୁ ବିଶ୍ରାମ ନେଉଛନ୍ତି।
ହଉ ହଉ ତା ବି ଠିକ କଥା ସେଥିରେ ବି କି କିଛି ଅସୁବିଧା ନାହିଁ ଆଉ ଆପଣଙ୍କ କାମ ଧାମ ସବୁ କେମିତି ଚାଲିଛି ଆପଣଙ୍କ ଗାଁ ରେ? କାମ କରୁଥିଲ ଆପଣ କାମ ସବୁ କେମିତି ଚାଲିଛି?
ହଁ ଏବେ ତ କାମ ସୁରୁଖୁରୁରେ ଚାଲିଛି। ଅର୍ଥ ବି ଠିକ ଭାବରେ ମତେ ମିଳୁଛି ତ ବେଶି କିଛି ଏବେ ଖ ଅସୁବିଧା ନାହିଁ ସବୁ ସେ ଜଗା ଦୟାରେ ସବୁ କିଛି ଭଲ ଚାଲିଛି ଆଉ ଆପଣଙ୍କର ବି ତ ସବୁ ଚାଲିଥିବ ବୋଲି ମୋର ଆଶା।
ହଁ ହଁ ମୋର ବି ତ ଚାଲିଛି ମୁଁ ଆସନ୍ତା କାଲି ମଧ୍ୟରୁ ତ ସବୁ କିିଛି ଶେଷ ହୋଇଯିବ ମତେ ଯାହା ଲାଗୁଛି।
ଆଜ୍ଞା ମତେ ବି ତ ଲାଗୁଛି କାଲି ଭିତରେ ସବୁ କିଛି ଶେଷ ହେଇଯିବ।
କିନ୍ତୁ ଏବେ ଯେ ସରିନାହିଁ ଆଉ କଣ କରିବା ଦୁଃଖ। ଏଇଆ ରହିଛି ମୁଁ ଆଉ କଣ କରିପାରିବି।
ଆଜ୍ଞା ମୁଁ ବି ଏତେ ପରିଶ୍ରମ କରି କାମ ସାରିବାକୁ ଚେଷ୍ଟା କରୁଛି ହେଲେ କିଛି କିଛି ଯୋ ବ୍ୟର୍ଥ ପଳାଉଛି କିଛି କିଛି ତ୍ରୁଟି ଯୋଗୁ ତ ବହୁତ ବାଧୁଛି।
ହଁ ସେଇଟା ତ ମୋର ବି ତ୍ରୁଟି ହେଉଛି ଦୁଇ ଦିନଟି ତ୍ରୁଟି ହୋଇଗଲା କିନ୍ତୁ ବର୍ତ୍ତମାନ ତ ଠିକ୍ ଚାଲିଛି ଆପ ଆପଣ ବି ତ ଜାଣିଥିବେ ଆପଣଙ୍କ ତୁ ଠିକ ହୋଇଥିଲା ତ ସେଥିପାଇଁ ତ ମୁଁ ଆପଣଙ୍କୁ ପରାମର୍ଶ ଦେଲି ଆପଣ ବି ନିଜ ଦୋକାନ ଦୋକାନ କାମରେ ବ୍ୟସ୍ତ ହୋଇଯାଆନ୍ତୁ।
ଆଜ୍ଞା ଆଜ୍ଞା।
ଆଉ କୁହନ୍ତୁ ଆପଣଙ୍କର ସେଉଁ ସବୁ ଗଛ ବଗିଚାଟି ଥିଲା ସେ ବଗିଚାରେ ଏବେ ସବୁ ଗଛ ଆଛ ହେଲାଣି ନା ବର୍ଷା ଦିନ ଯୋଗୁ ସେମାନେ ମରିଗଲେ?
ନାଇଁ ନାଇଁ ଏବେ ତ ଗଛ କିଛି କିଛି ଭଲ ଭଲରେ ଅଛନ୍ତି ଆଉ କିଛି କିଛି ମରିଗଲେ। ଆଉ ଗୋଟେ ନୂଆ ଗଛଟି ମୁଁ ଏକ ନମ୍ବର ମାର୍କେଟ ରୁ ଆଣିଥିଲି ଲଗେଇବି ବୋଲି ତ ଏ ଆଉ ବର୍ଷା ଯେହେତୁ ହଉଛି ମୁଁ ବାହାରକୁ ଯାଇ ଠିକ ରେ ଲଗେଇ ପାରୁନାହିଁ। ବର୍ଷାଟି ଛାଡ଼ିଗଲେ ମୁଁ ଟିକିଏ ଭଲ କି ତାକୁ ଭଲରେ ମାଟିରେ ପୋତିକି ଆସିବି ଆଉ।
ହଁ ହଁ ଠିକ୍ ଅଛି କିନ୍ତୁ ସେସବୁ ମରିଗଲେ କାହିଁକି ବର୍ଷା ପବନ ମାଡ଼ ହୋଇ ନା ପାଣି ଖାଇକି ତାଙ୍କ ଚେର ସବୁ ସଢ଼ିଗଲା।
ନାଇଁ ନାଇଁ ସେଇ ପବନ ମାଡ଼ ଖାଇକି ଜାଣିଛନ୍ତି ତ ବର୍ଷା ପୂର୍ବରୁ ଯୋଉ ହେଇଥିଲା କେତେ ଜୋରେ ତ ସେଇଥିରେ ହିଁ ଛୋଟ ଛୋଟ ଗଛ ଗୁଡିକ ଯେହେତୁ ଛୋଟ ଛୋଟ ଗଛ ଥିଲା ନୂଆ ଗଛ ଥିଲେ। ତ ସେ ସବୁ ବହୁତ ଶୀଘ୍ର ଉପୁଡିଗଲା।
ହଁ ହଁ ମୁଁ ଭି ଦେଖିଛି ଅଶି କାଲି ଅଶୀ କିଲୋମିଟର୍ସ ବେଗରେ ପବନ ଯେଉଁ ହେଉଥିଲା ତ ତାହା ପାଇଁ ସରିଯାଇଥିବା ହୁଏତ କଣ ବା କରିପାରିବ ସେଥିରେ ଆମେ ପ୍ରକୃତି ଯାହା କରିବା ଆମେ ତ ସେସବୁ ସହିବା
ଆଜ୍ଞା ଆଜ୍ଞା ପ୍ରକୃତି ଯାହା କରିବ ଆମେ ତା ଆଗରେ ନତ ମସ୍ତ ହେବ ଆମେ ତ କିଛି କରିପାରିବୁ ନାହିଁ।
ହଁ ତା ବି ସତ କଥା ଆପଣ ଟିକେ ଫୋନ୍ ଟୀକୁ ପାଖରେ ଲଗାଇ କୁହନ୍ତୁ ଯେହେତୁ ତ ବର୍ଷା ହୋଉଛି ତ ଶୁଣିବାରେ ଅସୁବିଧା ହେଉଛି।
ଆଜ୍ଞା ଆଜ୍ଞା ମୁଁ ତ ଫୋନ କାନ ରେ ହିଁ ଲଗେଇଛି କହୁଛି ଆଚ୍ଛା ହଉ ଠିକ ଅଛି ଠିକ୍ ଅଛି।
ଆଉ ଆପଣଙ୍କର ବିଲ କାମ କେତେ ବାଟ କଣ ଗଲା କୁହନ୍ତୁ ଟିକେ?
ମୁଁ ଏଇ ଟ୍ରାକ୍ଟରଟି ଆଣିକି ଯାଇଥିଲି ହଳ କରିବାକୁ କିନ୍ତୁ ବର୍ଷା ତ ହେଲା ଟ୍ରାକ୍ଟର ତଟି ତାର ହଳ କାମରେ ଲାଗିଛି ମୁଁ ଏଇ ଝଟକା ପଟେ ଦେଖୁଛି ଯେହେତୁ ବାରି ପଟେ ବିଲ ତ ମୁଁ ଏଇ ପାଖରେ ଥିବା ଏକ ଝରକା ପଟେ ଦେଖୁଛି ସବୁ କାମ କେମିତି କଣ ଚାଲିଛି। ଭଲ ସୁରୁଖୁରୁରେ ଚାଲିଛି ଦେଖିବା କଣ ହେଉଛି।
ଆଜ୍ଞା ଆଜ୍ଞା ହଉ ବହୁତ ଭଲ ସୁରୁଖୁରୁରେ ହେଇଯାଉ ମୋର ଆଶା।
ହଁ ହଁ ସେଆ ତ ହେଲେ ଭଲ କଥା କଣ କରିବା ଆଉ ଅସୁବିଧା ତ ଏଇଆ ବର୍ଷା ଦିନରେ।
ଆଜ୍ଞା ଆଜ୍ଞା କୁହନ୍ତୁନି ଯେହେତୁ ଆମର ଛୋଟ ଘରଟି ତା ଆମର ସବୁ ପୋଷାକ ପତ୍ର ଧୁଆଧୁଇ କଲେ ଶୁଖେଇବାକୁ ଭାରି ଅସୁବିଧା ହେଉଛି।
ହଁ ହଉ ଆପଣ ଚିନ୍ତା କରନ୍ତୁ ନାହିଁ ଆପଣ ଫ୍ୟାନ ରେ ଲଗାଇ ଦିଅନ୍ତୁ। ଫାନର ପବନରେ ଯେତିକି ଶୁଖିବ ଶୁଖିବ ନହେଲେ ବା ଆଉ କଣ କରିପାରିବେ ଆପଣ? ନା କଣ?
ସେଇଆା ହିଁ ତ କରୁଛି ଆଉ କଣ ବି କରିବା ବର୍ଷା ଦିନ ଭାରି ଇଏ। ମତେ ବର୍ଷା ଦିନ କହିବ ବଲେ ବିଲକୁଲ ପସନ୍ଦ ନୁହଁ।
ଏବେ ଦେଖନ୍ତୁ ଆମର ଏପଟେ କେତେ ଜୋର ବର୍ଷା ହଉଛି ଯେ ମାନେ ରାସ୍ତା ଉପରେ ପାଣି ପଳେଇ ଆସିଲାଣି। ଏବେ ଟିକେ ହଳ କାମ ବନ୍ଦ କରିବାକୁ ପଡ଼ିଲା ଯେହେତୁ ଟ୍ରାକ୍ଟର ବି ମଧ୍ୟ ଦେଖାଯାଉନାହିଁ ଆଉ।
ଆଜ୍ଞା ଆଜ୍ଞା। ହଁ ଗାଁ ତ ତ ଯାହେଲେ ଟିକେ ସେଠି ଗମନାଗମନରେ ଅସୁବିଧା ହବ ବର୍ଷା ହେଲେ।
ହଁ ହଁ ଆପଣ ବୋଧ ହୁଏ ବୁଝିପାରୁଥିବେ ମୁଁ କଣ କହୁଛି?
ଆଜ୍ଞା ଆଜ୍ଞା
ଆଉ ଏବେ ତ ବର୍ଷା ହେଲା ତ ମୁଁ ମୋ ଛାତ ଉପରେ ଯଦି ଟିଣ ପଡ଼ିଛି ତ ତା ଶବ୍ଦରେ ମୋତେ ଆପଣଙ୍କ କଥା ବି ଏଥର ଆହୁରି ଧୀରେ ଧୀରେ ଶଣାଯାଉଛି ମୁଁ କଣ କରିବି କୁହନ୍ତୁ ବର୍ଷା ପାଇଁ ତ ଏତେ ସବୁ ଅସୁବିଧା।
ହଁ କଣ କରିବା ସେଥି ଯୋଗୁ ନେଟୱାର୍କ ଇସ୍ୟୁ ବି ରହିଯାଉଛି। ବାର୍ତ୍ତାଳାପ କରିବାରେ ବି ଅସୁବିଧା ହଉଛି ଆଉ କଣ କରିବା।
ନିଶ୍ଚିନ୍ତ ନିଶ୍ଚିନ୍ତ ସେ ଆଉ କିଛି ସମୟ ପରେ ଛାଡ଼ିଗଲେ ସବୁ କିିଛି ଠିକ ହୋଇଯିବ ଆଉ ସେଥି ଯାଏଁ ତ ଅପେକ୍ଷା କରିବାକୁ ପଡ଼ିବ ଆଉ ଆପଣଙ୍କର ତ ମୋତେ ଲାଗୁଛି ଦୁଇ ମିନିଟ୍ ପରେ କେଉଁ ଏକ କାର୍ଯ୍ୟସ୍ଥଳକୁ ଯାଇଥାନ୍ତେ ବୋଧହୁଏ?
ଆଜ୍ଞା ଆଜ୍ଞା ହଁ ଯିବାର ଅଛି ତ ଆଜ୍ଞା।
ଆଉ ଆଜି ବ୍ୟାୟାମ କରିବାକୁ ଯିବେ ନାହିଁ?
ମ୍ୟାାମ ତ ହଁ ମୁଁ ସେଇ ସନ୍ଧ୍ୟା ବେଳେ ତ ଜାଣିଛନ୍ତିୁ ଦିନ କରେ ବାକି ଏ ଯ ଯୋଉ ଭଳି ବର୍ଷା ହେଉଛି ମତେ କାହିଁ ଲାଗୁନି ସନ୍ଧ୍ୟା ବେଳକୁ ବର୍ଷାଟି ରହିଯାଇଥିବ। ଯଦି ଲାଗି ରହିବ ତ ତାହେଲେ ଆଜି ବି ମୋର ବ୍ୟାୟମ ଟି ବନ୍ଦ ହେଇଯିବ କାଲି ଭଳି। ହଁ।
ଠିକ ଅଛି ଆପଣ ବ୍ୟସ୍ତ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ଘରୋଇ ବ୍ୟାୟାମ କରନ୍ତୁ।
ଆଜ୍ଞା ଆଜ୍ଞା। ନିଶ୍ଚୟ ଘରେ ହିଁ ତ କରିବାକୁ ପଡିବ। ବର୍ଷା ଦିନ ହିଁ
ହଁ ହଁ ହଁ ଠିକ ଅଛି ଠିକ ଅଛି ସେଥିରେ କିଛି କଥା ନାହିଁ ମୁଁ ବର୍ତ୍ତମାନ ଯାଉଛି ମୁଁ ତ ଟିକୁ ବିଲ ଭିତରୁ ନେଇଆସୁଛି ଯେହେତୁ ତାକୁ କାଢ଼ିବାରେ ଅସୁବିଧା ହେଉଛି ତ ମୁଁ ଯାଉଛି ଆପଣ ମଧ୍ୟ ଯାଆନ୍ତୁ।
ଆଜ୍ଞା ଆଜ୍ଞା ଠିକ ଅଛି ଆଉ। ଆପଣ ଯାଆନ୍ତୁ ଆପଣ କାମ ଆଉ କଣ ସାରି ଦିଅନ୍ତୁ ଆମେ ଆଗାମୀ କଲରେ ପୁଣି କଥା ହବା ଆଉ କିଛି କଥା ବିଷୟରେ ଆଉ।
ଠିକ ଅଛି ଆଜ୍ଞା ଠିକ ଅଛି ଆପଣ ବ୍ୟସ୍ତ ହୁଅନ୍ତୁନି ଆପଣଙ୍କ ସରିଯିବ। ଯେହେତୁ ଟିକେ ଅସୁବିଧା ହେଉଛି ଆପଣ ବୁଝି ପାରୁଥିବେ କିନ୍ତୁ ବହୁତ ଜଲଦି ସରିଯିବ। ଆପଣ ଯାଆନ୍ତୁ ଟିକେ
ଆଜ୍ଞା ଜୟ ଜଗନ୍ନାଥ।